ହାଲୋ ଫ୍ରି ଅଛ ଏବେ?
ହଁ ମୁଁ ଫ୍ରି ଅଛି।
ଆଉ ଆଜି କଣ କରୁଥିଲ?
ଏଇ ବସିଥିଲି।
ଓ ହୋ। ମୁଁ ତ ସେଇ ଏଇନା ବସିଚି ଆଉ ଖାଇକି ଆଉ ଖାଇଲେଣି ନା ନାଇଁ କଣ?
ନାଇଁ ଖାଇନି।
ଆ ଆଜି ସକାଳେ କଣ ଖାଇଥିଲ?
କଣ?
ସକାଳେ କଣ ଖାଇଥିଲ?
ସକାଳେ ଭାତ ଆଉ ଆଳୁ ଭତ୍ତା।
ଓ ହୋ ଆଉ ଆଉ ପର--ପଢ଼ାପଢ଼ି ଆଜି କଣ କେମିତି କଣ ହେଲା?
ହଁ ପଢୁଛି ଏକ୍ଜାମ ଅଛି ମୋର ରଜ ପରଦିନ।
ମୁଁ ତ ସେଇ ସକାଳୁ କାଲିର ବାସି ରୁଟି ଥିଲା ଆଉ କୋବି ଭଜା ସେଗୁଡା ଖାଇ ଦେଇଥିଲି ତାପରେ ଦିନରେ ଭାତ, ଡାଲି ଆଉ ଏ ଯୋଉ ଛୁଇଁ ଆଳୁ ତରକାରୀ ସେଇଟା ହେଇଥିଲା ଆମ୍ବ ଏତିକି ଖାଇଥିଲି। ଏଇନା ଜଷ୍ଟ ଶୋଇକି ଉଠିଲି, ଉଠିକିନା ଧୂପ ଦେଇକିନା ଏଇ ଏବେ ଜଷ୍ଟ ପନିର୍ ସିଙ୍ଗଡା ଜଷ୍ଟ ଖାଇଲି ଆଉ ଆଉ?
ଓ ହଁ, ହଁ।
ଭଲ ଆଉ।
ମୁଁ ଏଇନା ଭାତ ସରିଲାଣି, ସୋୟାବିିନ ତରକାରୀ କରିବି।
ରାତିରେ ଭାତ ଖାଇବ?
ହଁ ମୁଁ ଭାତ ଖାଉଛି। ବାହାରେ ଅଛି ତ, ଏକା ଭାତ ଅ ଗୋଟେ ଥର ରୋଷେଇ କରୁଛି, ଖାଇଦଉଛି ଆଉ।
ଓହୋ। ଉଁ।
ଆଉ ତମ ଘରେ ସମସ୍ତେ ଭଲ ଅଛନ୍ତି?
ହଁ, ହଁ, ସମସ୍ତେ ଭଲ ଅଛନ୍ତି। ତମେ ଏଇନା ଏକା ସବୁ ଏଇନା କରିବ ନା, ମିଶିକି ସବୁ କରିବ?
ନାଇଁ, ମୁଁ ଏକା କରୁଛି।
ଓହୋ, ଏକା ତାହେଲେ ତ ଏଇନା ବହୁତ ଟାଇମ ଲାଗିଯିବ ଆଉ।
ନାଇଁ, ଭାତ ସରିଲାଣି, ଖାଲି ତରକାରୀଟା କରିବି।
ଉଁ ହୁଁ।
ହଁ।
ଆଉ ଆଜି, ମାନେ ଦିନ ମାନ, ସବୁ ଭଲରେ ଯାଇଛି ନା ନାହିଁ?
ସେମିତି ଆଉ।
ହଁ, ମୁଁ ତ ସେଇ ମାର୍କେଟ ଯିବା ପାଇଁ ବାହାରିଥିଲି, ଆଉ ଯାଇନି। ମାର୍କେଟ ଯାଇଥାନ୍ତି ଟିକେ ଯୋଉ ଅଁ ମାନେ କିଣିଥାନ୍ତି ଡ୍ରେସ୍ ହରିକା। ଆଉ ଯାଇନାହିଁ। ଲାଇନ କଟିଗଲା, ଆଉ ଯାଇନି। ତମ ଏପଟେ ଲାଇନ କେତେ କେମିତି କଣ କଟାକଟି ହଉଛି ନା ନାହିଁ?
ହଁ, ଆମର କଟିଲେ ସାଙ୍ଗେ ସାଙ୍ଗେ ଆସୁଛି ହେରି, ପାଞ୍ଚ ଦଶ ମିନିଟ୍ ପରେ।
ହଁ, ଗାଁ କଥା ଜାଣିଥିବ, କଟୁଛି ଲାଇନ ଯଦି ଟିକେ ଯଦି କଣ ବର୍ଷା ପବନ ଆଇଥିବ, ମାନେ କରେଣ୍ଟ କଟି ଯାଉଛି ଯେ ଆସୁଛି, ପୁରା ଘଣ୍ଟେ ଦି ଘଣ୍ଟା ହେଇଯାଉଛି ଆଉ।
ଉଁ ହୁଁ। ଆଉ ରଜ ପାଇଁ ଡ୍ରେସ କିଣି ସାରିଲଣି?
ହଁ, ହଁ, ଯୋଉ ଦିଟା କିଣିଛି, ଆଉ ହଳେ କିଣିଥାନ୍ତି ଯେ, ଆଉ ଆଜି ଲାଇନ୍ କଟିଲା, ଯାଇ ପାରିଲିନି, କାଲି ଆଡ଼କୁ ଯିବି ଆଉ।
ହୁଁ।
ଆଉ ଚପଲ କିଣି ଦେଇଛି, । ଚପଳ, ଆଉ ଯୋଉ ଟେସ୍ ମେକଅପ୍ ଜିନିଷ କଣ କିଣିଦେଇଛି। ଆଉ ଉଁ ଖାଲି ଡ୍ରେସ୍ ଖଣ୍ଡେକା ଯାହା କିଣିିଥାନ୍ତି ଆଉ।
ହୁଁ, ଭଲ ଆଉ।
ଆଉ ତମେ ଡ୍ରେସ୍ କିଣିଲଣି?
ହଁ, ମୁଁ ଅନଲାଇନ୍ ଅର୍ଡ଼ର କରିଦେଇଛି। ହଁ। ଆଉ ରଜ ତମ ଆଡେ କେମିତି ସବୁ ପାଳନ ହୁଏ?
ହଁ ଆମ ଆଡେ ରଜ କଣ ଏଥର ରଜ ମହୋତ୍ସବ ପଡିଛି ଗାଁ ରେ ଆଉ ଗାଁ ରେ ତ ରଜ ମହୋତ୍ସବ ପଡିଛି ଡ୍ୟାନ୍ସ କମ୍ପିଟିସନ୍ ହବ ଅ ତା ଛଡ଼ା ଯୋଉ ଆ ସବୁ ପ୍ରକାର ଖେଳ ବି ଛୁଆ ମାନଙ୍କର ଷ୍ଟାର୍ଟ ହବ ଆ ରଙ୍ଗୋଲି କମ୍ପିଟିସନ୍ ହବ ପ୍ରତିଯୋଗିତା ସବୁ ଚାଲିବ ସବୁ ଏମିତି ମ୍ୟୁଜିକ୍ ଚେୟାର ପ୍ରତିଯୋଗିତା ଏମିତି ସବୁ ଚାଲିବ ଆଉ ସେଠି ସାର୍ଟିଫିକେଟ ମିଳିବ ଆଉ ସବୁ ସେଲିବ୍ରିଟି ମାନେ ମାନେ ମାନେ ବର୍ଷେ ଦୁଇ ବର୍ଷକୁ ଥରେ ହୁଏ ତାଙ୍କ ସେଲିବ୍ରିଟି ଆସନ୍ତି ତାଙ୍କ ଜଏନ୍ କରନ୍ତି ପୁଣି ଯାଆନ୍ତି ହେରି ଏମିତି ସବୁ ସୁ ଚାଲେ କିନ୍ତୁ ଭଲ ହୁଏ କିନ୍ତୁ ବହୁତ ବଡ଼ ଭିଡ଼ ହୁଏ ଯେମିତି ପୁରା ନଈଯାତ୍ରା ଭଳିଆ ଭିଡ଼ ଆଉ
ଓହୋ ଭଲ ଆଉ
ଏ ଗରମରେ ଦେଖିବା କେତେ ଲୋକ ଆଉଛନ୍ତି ଆରଥରକ ତ ବହେ ଲୋକ ହେଇଥିବେ ଏଥରକ ଗରମରେ କେତେ ଲୋକ ହଉଛନ୍ତି ଦେଖିବା?
ହଁ ହଁ ଆମ ଆଡେ ବି ଏତେ ଧୁମଧାମ ହୁଏନି ବାକି ଦୋଳି ପଡେ ଆଉ ସବୁ ଝିଅମାନେ ବୁଲନ୍ତି ନୂଆ ଡ୍ରେସ୍ ପିନ୍ଧିକି ଆମେ ଯାଉ ଅନ୍ୟ ଆମ ଗାଁ ପାଖ ଗାଁକୁ ଦୋଳି ଖେଳିବାକୁ ଆମ ଗାଁ ପାଖ ଝିଅ ପିଲା ପୁଅ ପିଲା ସବୁ ଆସନ୍ତି ଖେଳିବାକୁ ଆମ ଗାଁକୁ
ଓହୋ ତମର ସିଆଡେ ମାନେ କଣ ନର୍ମାଲ ଦୋଳି ପଡେ ନା ପଟା ଦୋଳି?
ନହିଁ ଆମର ପଟା ଦୋଳି ବାଉଁଶ ଦୋଳି ଆଉ ନିଶଣି ନିଶୁଣି ଦୋଳି ହୁଏ।
ନାଇଁ ଆମର ଆମର ଖାଲି ଏପଟେ ଖାଲି ପଟା ଦୋଳି ହିଁ ପଡେ ଆଉ ଏଇ ଆମ ପାଖରେ ଗୋଟେ ଅଛି ଗୋଟେ ଅଷ୍ଟସମ୍ଭୁ ବୋଲି ଗୋଟେ ମନ୍ଦିର ଅଛି ସେଇଠି ଏ ଯାହା ବାଉଁଶ ଦୋଳି ହରିକା ସବୁ ପଡେ ଆଉ
ଓହୋ ଭଲ ଆଉ
ହଁ। ମୁଁ ଭାବୁଥିଲି ତମେ ଡ୍ରେସ୍ ସବୁ କିଣି ସାରିବନି ନା କଣ ଆଉ ସବୁ ସପିଙ୍ଗ ଫପିଙ୍ଗ ତୁମେ ସବୁ କ ପ୍ରିଟ ହେଇଗଲା ନା ବୋଧେ?
ନାଇଁ କିଛି ସରିନି ଏକ୍ଜାମ ଟେନସନ ରେ ଆଉ କିଛି ଡ୍ରେସ୍ କିଣିନି ଅନଲାଇନ୍ ଅର୍ଡ଼ର କରିଦେଇଛି ଆଉ
ଓହୋ ଆଉ ଗାଁକୁ ଆସିବୁ ନା ନାଇଁ?
ନାଇଁ ଗାଁ କୁ ଯିବିନି।
ହଁ ହ ନିଜ ଦେହ ପା ଯତ୍ନ ନଉଥୁବୁ ଆ?
ହୁଁ ହୁଁ।
ଆଉ ତମ ସାଙ୍ଗସାଥି କେତେଜଣ ଅଛନ୍ତି?
ଆମେ ଏଇଠି ଚାରି ଜଣ ରହୁଛୁ ଗୋଟେ ଦିଟା ରୁମ ରେ
ଓହୋ।
ଆଉ ତମ ମାମାଙ୍କୁ ତମେ ରୋଷେଇରେ ସାହାଯ୍ୟ କର?
ହଁ କେତେବେଳେ କେମିତି ଆଉ
ହୁଁ ହୁଁ।
ଏଇ ଯେମିତି ଟିକେ ଟିକେ କଣ କେମିତି ସାହାଯ୍ୟ କରେ ନହେଲେ ମାମା ଯେତେବେଳେ ଯାଏ ଭାରି କିଛି କାମରେ ସେତେବେଳେ ନହେଲେ ସବୁ କରେ ଆଉ ରୋଷେଇବାସ କରେ ଆଉ। ନହେଲେ ମାମା ଦେହ ବି ଟିକେ ନହେଲେ ଖରାପ ରହୁଛି ନା ଯୋଉ ଥଣ୍ଡା ଥଣ୍ଡା ଟିକେ ଅଧିକ ହେଇଯାଉଛି।
ହୁଁ।
ସେଇ ଯୋଗୁ କଣ କରିବାକୁ ପଡ଼ୁଛି ଆଉ। ହଁ ତମେ?
ହଁ ଘରକୁ ଗଲେ ସାହାଯ୍ୟ କରେ ଆଉ ଓ ହଷ୍ଟେଲରେ ରହିଲେ କି ମେସରେ ବାହାରେ ରହିଲେ ତ ନିଜେ ସବୁ କରେ ଆଉ।
ହଁ। ଆଉ ତମ ଆଡେ ଗରମ କେମିତି ଚାଲିଛି? ଖରା କେତେ ହେଉଛି?
ଗରମ ଆମର ଜୋର ହେଉଛି ପୁରା ଗୁଳୁ ଗୁଳୁ ହେଇଯାଉଛି। ଆଜି ତ ଜୋରରେ ଗୁଳୁଗୁଳି ହେଇଛି। ତମର?
ହଁ ଏପଟେ ବି ଯୋଉ ବହୁତ ଜୋରରେ ଖରା ହଉଥିଲା ଆଉ ମାନେ ବାହାରକୁ ମାନେ ଯ ବାହାରୁଛି ମାନେ ପାଣି ବୋତଲ ନ ନେଲେ ସାଙ୍ଗରେ ହଉ ନାହିଁ ଆଉ।
ହୁଁ
ଯିଏ ତ ମୂଳରୁ ଯିଏ ତ ମୂଳରୁ ନ ବାହାରିଛି ଛାଡ ସେ ଟିକେ ଖରା କୁ ଗଲେ ଜାଣିଥିବ ତ କେମିତି ଅବସ୍ଥା ହେଉଥିବ ତାରା ଆଉ।
ହୁଁ ହୁଁ।
ଆଉ ତମେ ବାହାରକୁ ଯାଉଛ ନା ନାଇଁ?
ଦିନ ସାରା ତ ଖରା ଖରା ହଉଛି। ସନ୍ଧ୍ୟା ସନ୍ଧ୍ୟା ହେଲେ ଦିନେ ଦିନେ ବାହାର କୁ ହଁ ଯାଉଛି। ମାଇଣ୍ଡ ଟିକେ ଫ୍ରେଶ କରିବାକୁ। ଆଉ ସତସଙ୍ଗ ମନ୍ଦିର ଯାଏ। ଜାଣିଛ ସତସଙ୍ଗ ମନ୍ଦିର ବିଷୟରେ?
ହଁ ହଁ ହଁ ହଁ କାଲି ହିଁ ଆମେ ଯାଇଥିଲୁ ସତ୍ ସଙ୍ଗ ମନ୍ଦିରକୁ। ଠାକୁରଙ୍କ ଜନ୍ମଦିନ ଥିଲା ଯେ।
ଭଲ ଆଉ କଣ କେମିତି ହେଇଥିଲା ସେଠି?
ବହୁତ ବଢିଆ ସେ ଆୟୋଜନ ହେଇଥିଲା ଠାକୁରଙ୍କୁ ଜନ୍ମଦିନ। ସେଲିବ୍ରେସନ କଲେ ସମସ୍ତେ ବହୁତ ସାରା ଠାକୁରଙ୍କ ବିଷୟରେ କହିଲେ। ହଁ ଆଉ ପ୍ରସାଦ ବି ବହୁତ ଭଲ ହେଇଥିଲା।
କଣ କଣ ପ୍ରସାଦ ହେଇଥିଲା?
ପ୍ରସାଦ ହେଇଥିଲା ଭାତ, ଡାଲି ଆଉ ପୋଟୋଳ କୁଡ଼ମା ତରକାରୀ, ଆଉ କ୍ଷୀରି କ୍ଷୀରି ଖଟା ମା ମାନେ ବହୁତ ସବୁ ଯାଇଥିଲେ ମନ୍ଦିର ପୁରା ଫୁଲ ହେଇଥିଲା।
ଭଲ ଆଉ। ମୁଁ ବି ଆମର ଏଇ ସତସଙ୍ଗ ମନ୍ଦିରକୁ ଯାଇଥିଲି ଯେ ପାଖ ସତସଙ୍ଗ ମନ୍ଦିର। ହ ଆମ ହଷ୍ଟେଲରେ ଆଲାଉ କରିବେନି ରାତିରେ ଆଠଟା ନଅଟା ପରେ। ତ ସତସଙ୍ଗ ନଅ ସାତଟାରେ ଆରମ୍ଭ ହେବାର ଥିଲା ସାତଟାରେ ହେଇଥିଲେ ନଅଟାରେ ସରିଥାନ୍ତା ପୁଣି ପ୍ରସାଦ ପାଇକି ଆସୁ ଆସୁ ରାତି ହେଇ ଯାଇଥାନ୍ତା ବହୁତ ରାତି। ତ ଆମ ମାଲିକ ଆମକୁ ହ କାଳେ ଚିଡ଼ିିବ ବୋଲି ଖାଲି ମାନେ ପ୍ରାର୍ଥନା କରିଦେଇକି ଆସିଥିଲି ଆରେ ଆଉ
ଓହୋ ସେପଟେ ରାତିରେ ହେଇଯାଉଛି ନା ଏପଟେ ଆମର ଦିନରେ ହେଲା ଏଥିପାଇଁ କି ଯୋଉମାନେ ବାହାରୁ ଯୋଉ ଲୋକଗରା ଆସିବେ ସେପଟେ ତାଙ୍କ ଗାଁ ପୁରା ସାନ ଜାଗା ରାତି ବଳକୁ ହେଇଯାଉଛି ତ ସେଥିପାଇଁ ଦିନ ରେ ଶତ୍ସଙ୍ଗ ରଖିଦେଲେ ଆଉ।
ହୁଁ ଏଇଠି ଦିନରେ ଖରା ବୋଲି ରଖିନାହାନ୍ତି ଆଉ।
ବୋଧେ ସେପଟେ ବୋଧେ ପାଖ ଥିବ ଲୋକ ବୋଧେ ଯିବା ଆସିଆ ପାଇଁ ସୁବିଧା ହେଇଥିବ ବୋଧେ ସେଇ ଯୋଗୁ ରଖି ଛନ୍ତି ଆଉ।
ହଁ ଏଇଟା ପୁରା ବଜାର ଟା ନା ମାର୍କେଟ ଉପର। ତ ସେଥି ଯୋଗୁ ଆଉ।
ଆମ ଏପଟ ସାଇଟ୍ ଲୋକମାନେ ବହୁତ୍ ଗାଁ ଭିତୁରୁ ଆଉଚନ୍ତି ନା ସେପଟେ ଜଙ୍ଗଲିଆ ଯା ଗୁରା। ତ ସେଇଥିପାଇଁ କି ଦିନ ବଳେ ରଖିଲେ ଏ ଖରା ଜୋରେ ହଉଥିଲା ଦିନ ବଳେ ରଖିଲେ ଆଉ। ତଥାପି ତଥାପି ଲୋକମାନଙ୍କୁ ମାନିଆକୁ ପଡିବ ସବୁ ଆଇଥିଲେ ଖରାରେ ସବୁ ଏତେ ଖରା ବୁ ଯୋଗୁ। ସମସ୍ତେ ହାବିଥିଲେ ଆସିବେନି ନା କଣ ଦେଖିଲାବଳୁ ଖରା ଯାହା ହଉ ସମସ୍ତେ ଆଇଥିଲେ କିନ୍ତୁ।
ହଁ ହଁ। ହଉ ଆଉ ଯାଅ କଣ କରିବ ମୁଁ ଯାଉଛି ତରକାରୀ କରିବି ହଁ।
ହଁ ଠିକ୍ ଅଛି ଆଉ ମୁଁ ରଖୁଛି ମୋର ଟି କାମ ଅଛି ଆଉ।
ହଁ।